ହାଲୋ ଆଜ୍ଞା କୁହନ୍ତୁ?
ଆଉ ହାଲଚାଲ୍ କଣ ଆପଣଙ୍କର?
ନାଇଁ ଏ ଖିଆପିଆ ସଇଲାଣି ବସିଛି ଆଉ।
ବସିଛନ୍ତି କାହିଁକି?
ଆଉ ଆପଣ ଖାଇପିଇ ସାଇଲେଣି?
ହୁଁ ମୁଁ ଏଇନାକେ ସାଙ୍ଗେ-ସାଙ୍ଗେ ଖାଇକି ଆଇଲି।
କଣ ଖାଇଲେ?
ଭାତ, ଡାଲି, ମଟର ତରକାରୀ ଆଳୁ ଭଜା, ଛତୁ ଆମ୍ବ ଡାଲମା ଇତ୍ୟାଦି-ଇତ୍ୟାଦି
ଆଚ୍ଛା। ଆଉ ଆପଣଙ୍କ ସାର୍ଟିଫିକେଟ୍ ଯାଇ ନେଇକି ଆଇଲେ କେତେ ଟଙ୍କା ନେଲେ?
ସାଠିଫିକେଟ୍ ନେଇକି ଆଇଲି ସମୁଦାୟ ପାଆଁସ ଟଙ୍କା ଖଣ୍ଡେ ନେଲେ।
ସାର୍ଟିଫିକେଟ୍ ନା ମାର୍କସିଟ୍?
ମାର୍କସିଟ୍ ସାର୍ଟିଫିକେଟ୍ ଦେବେ ଏ ମାସେ ପରେ।
ଖାଲି ମାର୍କସ୍ ମାର୍କସିିଟ୍ ଟା ପାଆଁସ ଟଙ୍କା ନେଲେ?
ହୁଁ ପାଆଁସ ଟଙ୍କା ନେଲେ।
ଆଚ୍ଛା କେତେ ପଇସା କଣ ନେଲେ ଆପଣ ଟିକେ ପଚାରିଲେନି ଖାଲି ମାର୍କସ୍
ଆମେ ପଚାରିଲୁ ସେଏ କହିଲେ ନାଇଁ ଗମେଣ୍ଟ ଅର୍ଡର ଆଇଚି।
ହଁ ଅଲଗା ପାଟି ଆପଣଙ୍କ ସେଇଠି ଶୁଭୁଚି।
ହୁଁ।
ହାଲୋ ଆପଣ ଟିକେ ଫାଙ୍କା ଜେଗାକୁ ଆସନ୍ତୁ।
ହୁଁ।
ଆଚ୍ଛା ସକାଳେ କଣ ଖାଇଥିଲେ ଆପଣ?
ସକାଳେ ଏଇ ଦହିବରା ଖାଇଥିଲି ଆଉ।
ହଁ ଆଜି କେତେଜଣ ଯାଇଥିଲ ଆମ ଡିପାର୍ଟମେଣ୍ଟ ପିଲା?
ଆମେ ଚାରି ପାଞ୍ଚ ଜଣ ଏମିତି ଯାଇଥିଲୁ ଆଉ।
ଆଚ୍ଛା। ଓହୋ।
ହୁଁ।
ହୁଁ ଆପଣଙ୍କ ସାର୍ଟିଫିକେଟ୍ କଣ ଦରକାର୍ ଆପଣ କହୁଥିଲେ?
ମୋର ମାର୍ସିଡି ଗୋଟେ ଚାକିରି ଟ ଆଇସ ତ ବୁଝିଲେ କି। ହ
ହଁ
ସେଇ ଚାକିରିୀ ପାଇଁ ଦରକାର ହଉଛି ଆଉ ମୁଁ ଏଇ ଜଷ୍ଟ ଭାଇ କ ଫଟୋ ପଠେଇଲି ବୁଝିଲେ କି।
ହ
ସେ ମାର୍କସିଟ ର ଫଟୋ ସେ କହିଲା ହଉ ତୁ ତୁରନ୍ତ ଲାଇସେନ୍ସ। ପାଇଁ ଆପ୍ଲାଏ କରିଦେ ତ ମୁଁ ତତେ ମାସେ ଭିତରେ ପୁରେଇ ଦେବି। ନିକଲ ଗେୟା ଫୁଲ
ହଁ ଅଲଗା ପାର୍ଟି ଶୁଭୁଛି ଆପଣ ଫାଙ୍କା ଜାଗାକୁ ଆସନ୍ତୁ ହବନି ନହେଲେ।
ଆଜ୍ଞା ଆଜ୍ଞାଁ ଫାଙ୍କ ଜାଗାରେ ବହିଛି।
ଅଲଗା ପାର୍ଟି ଶୁଭୁଛି ଆପଣଙ୍କ ପାଖରେ।
ନାଇଁ ଅଲଗା ପାଟିକ ଶୁଭୁନି।
ହଁ ଆଉ ଆପଣ ସବୁ ରଜରେ କୁଆଡେ ବୁଲାବୁଲି କରିବାକୁ ଯାଇଥିଲେ ସବୁ ଭଲ
ହଁ ଖାଲି ରଜ ରଜ ରଜ ରଜରେ କିଛି କୁଆଡକୁ ହେଲାନି ମୁଁ ରଜରେ ମୋ ଅଜା ମରି ଯାଇଥିଲି ଇଆଡେ ଆମର ହଁ ମୋ ବଡ ବାପା ଜଣେ ସିଏ ମରିଯାଇଥିଲେ ଆଉ ପିଠାପଣା ତ ହେଲାନି ଆଉ ନୂଆ ଡ୍ରେସ ପଟା ବି କିଛି ହେଲାନି। ଆଉ ବୁଲାବୁଲି କରିବାକୁ କୁଆଡେ ଯୋଉ ଏଇଠୁ ମୋ ଏଇଠୁ ଆମର ଗୋଟେ ଜାଗାଟେ ଅଛି ମହାବିନାୟ ବୁଝିଲେ କି। ଆ ସେଇଠୁ ସେତିକି ଗଲୁ ଆଉ ବୁଲି ବଲିକି ଆସିଲୁ ଆଉ କୁଆଡେ ଯିବୁ। ଆଉ ଆପଣ କୁଆଡେ ପଳେଇଥିଲେ ଏଠିକି କୁଆଡେ କପିଳାସ ଆଡେ
ହଁ ସବୁ ଆମେ ସାଙ୍ଗ ଯାଇଥିଲୁ ଆମେ ସାଙ୍ଗରେ ମୋର ଯାଇଥିଲୁ ଦି ଜଣ ବୁଲିିବାଲି ଆସିଥିଲୁ ଆଉ
ଆଚ୍ଛା ଆଚ୍ଛା କେତେ ଜଣ ଲେଖା ଇଥିଲ
ଆମେ ଯାଇଥିଲୁ ଦି ଜଣ ଯାଇଥିଲୁ ଆଉ ଦି ତିନି ଜଣ ସେଠ ଦେଖ କା ହେଲେ ମଧ୍ୟ ସାଙ୍ଗ ଏଇ ସବୁ ବୁଲାବୁଲି କଲୁ ଭଲ ମନ୍ଦ କଲୁ ଆସିଲୁ ଆଉ ଘରକୁ ଆସୁ ଆସୁ ପ୍ରାୟ ଆଖପାଖି ସାତଟା ହେଇଗଲା।
ଓହୋ ଆଉ ସେଠି ବୁଲାବୁଲି ପାଇଁ କଣ ଅଛି ଆ୍ିକା
ହଁ ସେଠି ବୁଲାବୁଲି ପାଇଁ ବଢ଼ିଆ ଜାଗା ଅଛି ଭଲ ପ୍ଲେସ୍ ଅଛି ସେଠି।
ଆଚ୍ଛା।
ଆପଣ ଯିବେ କି କୋଉଁ ଦିନ ନେଇକି ସେଠିକି
ହଁ ମୁଁ ଯିବି ବୋଲି ଭାବିଛି ଏଇ ଦି ଦିନ ତିନି ଦିନ ଭିତରେ ଏ ବୁଲାବୁଲି କରି କରିକି ଆଇଲେ ଏଇନା କେ ଭଲ ବୁଝିଲେ କି ଆଉ କାହିଁନା ଚାକିରି ବାକିରି କଲେ ଆଉ ଟାଇମ୍ ଫାଇମ୍‌ ମିଳିବ।
କି ଆପଣ ନେଇକି ଯିବେ ନା କଣ?
ନାଁ ମୁଁ ନେଇକି ତ ଯିବିନି ମୁଁ ସେମିତି ଯିବି ଆଉ ମୋ ସାଙ୍ଗ ଛୁଆ ଅଛୁ ଆମେ ଚାରି ପାଞ୍ଚ ଜଣ ଯିବୁ ଆଉ।
ଆଚ୍ଛା
ପାରାଦୀପ ଯିବୁ ବୋଲି ପ୍ାନିଂ କରିଛି ବୁଝିଲେ କି।
ହଁ
ଏଇ ପାରାଦୀପଟା ଆମେ ଫାଷ୍ଟ ଯିବୁ ତାପରେ ଯିବୁ ଯୁଆଡେ କଥା ବୁଲିବାକୁ ଆଉ
ମୁଁ ଯେତେବେଳେ ଆପଣଙ୍କୁ ଡାକିଲି ଯିବାକୁ କପିଳାସ ମୋ ସହିତ ଯିବାକୁ ଆପଣଙ୍କୁ କଣ ଗନ୍ଧେଇଲା। ଏବେ ସେ ଯେଉଁ ଦଳ ସହିତ ଯିବାକୁ ଆପଣଙ୍କୁ ବାସୁଛି।
ନାଇଁ ନାଇଁ ଦଳ ସହିତ ଏମିତି ଯିବାକୁ କଣ ବାସୁନି କି କନ୍ଦଉନି କିନ୍ତୁ ଯାଇପାଇଲିନୀ ଯେହେତୁ ଆଉ ସେତେବେଳେ ଟିକେ ପଇସା ପତ୍ରର ଅସୁବିଧା ଥିଲା ଆଉ।
ଏ ଫୁ ଫୁ ଦଳ ସହିତ ଯିବାକୁ ଆପଣଙ୍କୁ ବାସୁଛି ମୋ ସହିତ ଗନ୍ଧେଇଲା ଯିବାକୁ।
ନାଇଁ ନାଇଁ ତାଙ୍କ ସହିତ କାହିଁ ଯିବି ମୁଁ।
ଆଉ କାହା ସହିତ ଯିବେ ଆପଣ? ତାଙ୍କରି ସହିତ ହିଁ ଯିବେ।
ନା ନା, ମୁଁ ତାଙ୍କ ସହିତ ହିଁ ଯିବିନି, ମୁ ତାଙ୍କ ସହିତ କେ ଯିବ ମୋରି ଆମ ଘର ପାଖରେ ମୋର ଜଣେ ପିଇସା ପିଇସି ପୁଅ ଜଣେ ଅଛି ହେଲା। ମୁଁ ତା ସାଙ୍ଗରେ ଯିବି ଆଉ, ଗୋଟେ ମୋ ଘର ପାଖରେ ଗୋଟେ ସାଙ୍ଗଟି ଅଛି ତା ସାଙ୍ଗରେ ଯିବି ଆଉ।
ଆଛା, ସେ ତ ଯାଇଥିଲେ ଏବେ କପିଳାସ ଯାଇଥିଲେ, ସେ କଣ ଆଉଥରେ ଯିବେ?
ଆ ତ ଆପଣ କେମିତି ଜାଣିଲେ ସେ କି ଯାଇଥିଲେ କି ନ ଯାଇଥିଲେ?
ହଁ, ମୁଁ ଖବର ପାଇଥିଲି ଯେ ଯାଇଥିଲେ ଏବେ ଥରେ।
ଓହୋ, ଖବର ପାଇଥିଲେ, ଆପଣ ଘର ତ ଯାଇକି ଏଠି ରହୁଛନ୍ତି। ଅ ଭିତରେ କୋଉଠି, ଆଉ ଆପଣ ଏଠି କୋଉଠି ଆମକୁ ଦେଖିଲେ?
ନାଇଁ ମୁଁ ଖବର ପାଇଥିଲି। ଏଠେ ପାଗ ଭଲ ହଉ। ପାରାଦୀପ ଯିବା ଗୋଟେ ଥର ବୁଲିକି ଆସିବା।
ଆଜ୍ଞା, ମୁଁ ତ ସେଇ କଥା କହୁଛି ଆପଣଙ୍କୁ କି ପାରାଦୀପ ଯିବା ବୁଲିକି ଆସିବା।
ହଁ।
ହୁଁ।
ପାଗ ଟିକେ ଭଲ ହେଉ ଆଉ।
ହଁ, ପାଗ ଫାଗ ଟିକେ ଭଲ ଦଉ, ତାପରେ ଯଦି ଯିବା ଆଉ। ଯାହାହଉ ଆପଣ କୋଉଥିରେ କହୁଛନ୍ତି ଯିବାକୁ, ବାଇକରେ? କିଏ?
ଭାଉଜ ପଳେଇଲେ ଘରକୁ ନା ଅଛନ୍ତି।
ଭାଉଜ ଆଜି ଆସିଲେ, କାଲି ପଳେଇବେ ଆଉ।
ମାନେ ଆଜି ଅଛି ରହିବେ?
ହୁଁ ଆଜି ରହିବେ।
ଆଛା, କଉଠି ରହିବ ଆଜି?
ସେଇ ମେସେରେ।
ଆଛା ମେସେରେ ରହିବେ କଣ, ଜୁନିୟର ସବୁ ଅଛନ୍ତି, ତାଙ୍କ ପାଖରେ ରହିବେ?
ନାଇଁ ନାଇଁ। ଜୁନିୟର ନା ସେଇ ଆଣ୍ଟି ଜଣେ ଅଛନ୍ତି ଆ ଚିହ୍ନା ତ ସେଇଠି ଆଣ୍ଟି କଥରେ ରହିବେ ଆଉ।
କାଇଁ ଆଜି ପଳେଇଲେନି ଘରକୁ, ରହିଲେ କାହିଁକି?
ହୁଁ।
ଆଜି ପଳେଇଲେଣି ଘରକୁ, ରହିଲେ କଣ ପାଇଁ ବୁଲାବୁଲି ହବନି?
ନାଇଁ ଆଜି ଆଜି ତାଙ୍କର ଗୋଟେ ଗାଡି ଟେ କିଣା ହବ ତ ତା ବାପା ଯନ୍ତ ଏଠିକି। କୋଉଠି କହିଲେ ଆମ ବରମପଦା ଆଡେ ଯାଇଛନ୍ତି ବୁଝିଲେ?
ହଁ ଅ
ହୁଁ, ତ ତାଙ୍କର ଗୋଟେ ବୋଲେର ଦିଟା ଖଣ୍ଡେ କିଣା ହବ ବୋଧେ? ସେଇଥିପାଇଁ ସିଏ ଅଛି, କାଲି ଯିବ ଆଉ।
ଆଛା, ଆପଣ ତାଙ୍କୁ ନେଇ ବୁଲାବୁଲି କରିବେ, କେଉଁ ଦିନ କପିଳା କପିଳାସ ଯିବେ ନା କଣ?
ନା ଆମ ସାଢେ ତିନି ବୁଲାବୁଲି କରିବେନି ବର୍ଷା ଫର୍ଷା ହଉଛି ବୁଲାବୁଲି କରୁଛୁ।
ଆଛା।
ଆଜ୍ଞା, ଆଉ ଆଜିକାଲି ଯୁଗ ଯେମିତି ହେଲାଣି ଏକାଟିଆ ଗଲେ ବି ଭଲ ନୁହେଁ, ଏକାଟିଆ ଗଲେ ବି ଭୟ ହଉଛି।
ହଁ, ସେଥିପାଇଁ ଆପଣଙ୍କୁ ଡର ମାଡୁଛି ନେଇକି ଯିବାକୁ ଆଉ।
ହୁଁ ହଁ ଡର ମାଡୁଛି ନେଇ ଯିବାକୁ।
ହାଇଁ ଆପଣ ବି ନେଇକି ଯାଆନ୍ତୁନି, ଭଲ ରୋଡ଼ ନୁହଁ ସିଏ। ବଣ ଜଙ୍ଗଲ ରୋଡ, ଦେଢ଼ କିଲୋମିଟର ପ୍ରାୟ ବଣ ଜଙ୍ଗଲ ଦି କିଲୋମିଟର ଗୋଟେ ବି ଲୋକ ରଖୁନାହାନ୍ତି ସେଠି, ରାସ୍ତା ବି ସେଠି ସେପଟ ରାସ୍ତା ଭଲ ନୁହଁ।
ହୁଁ।
ଆପଣ ନେଇକି ଯିବା କଥା ଭୁଲ ରେ ବି ଭାବିବେନି?
ନାଁ ନାଇଁ ମୁଁ ଭାବୁନି।
ହଁ
ଆଜ୍ଞା ଆଜ୍ଞା
ହଁ ଆଉ ଆପଣ ଆଜି ରାମକୋ ଯାଇଥିଲେ ସେଇଆଡ଼େ କଣ ସେଠିକା ପରିବେଶ ସବୁ ଭଲ ମନ୍ଦ ମେଘ ହେଇଛି ହିଆଡ଼େ।
ହଁ ସେ ସବୁ ଭଲ ଭଲ ଆଉ ଏବେ କିନ୍ତୁ ରାମକରେ ମରି ଯାଇଛନ୍ତି ତିନି ଜଣ ନିଆଁରେ ଜଳିକି ବୁଝିଲେ କି।
ହଁ।
ହୁଁ ଏବେ କିଛି ଦିନ ତଳେ ମାନେ ପନ୍ଦର ଦିନ ହେଲାଣି।
ହଁ।
ନିଆଁରେ ଜଳିକି ମରିଯାଇଛନ୍ତି ବୁଝିଲେ।
ଆଚ୍ଛା।
ଏଠି କଣ ବ୍ଲାଷ୍ଟ ଫ୍ଲାଷ୍ଟ ହେଇଥିଲା।
ହଁ।
ଆଜ୍ଞା ତିନ ଆଜ୍ଞା।
ହଁ ବ୍ଲାଷ୍ଟ ହେଇଥିଲା ମୃତ୍ୟୁବରଣ କରିଛନ୍ତି ଲୋକମାନେ ଆଉ।
ମୃତ୍ୟୁବରଣ କରଛନ୍ତି ତିନୋଟି ଶ୍ରମିକ ମୃତ୍ୟୁବରଣ କରୁଛନ୍ତି ଆଉ
ଆଚ୍ଛା ତିନୋଟି ଶ୍ରମିକ ଯ ଶ୍ରମିକ ଯୋଉ ମରିଗଲେ କମ୍ପାନୀ ତାର ଭରଣ ପୋଷଣ ପରିବାରର ବା ତାଙ୍କୁ କିଛି ଅର୍ଥ ପ୍ରଦାନ କରିବ ନା ନାଇଁ କରିବନି।
ହଁ ଅର୍ଥ ପ୍ରଦାନ ତ କରି ସାରିଲେଣିି ନା କରି ସାଇଲେଣିି ଅର୍ଥ ପ୍ରଦାନ। ସିଏ ତାଙ୍କ ପିଲା ଛୁଆ ପାଠ ପଢିବା ତାଙ୍କ ପିଲା ଛୁଆ ଯେ ପର୍ଯ୍ୟନ୍ତ ହଁ ମାନେ ଅଁ ନାବାଳିକ ଯେ ପର୍ଯ୍ୟନ୍ତ ନ ହେଇଛି ନାବାଳକ କଣ କୁହନ୍ତି ସେଟା
ଆଜ୍ଞା ନାଗରିକ ନାଗରିକ।
ଆଜ୍ଞା ନାଗ ମାନେ ତାଙ୍କର ଯେପର୍ଯ୍ୟନ୍ତ ଭୋଟର ପରିଚୟ ପତ୍ର ହେଇନି ସେ ପର୍ଯ୍ୟନ୍ତ ସିଏ କମ୍ପାନୀ ତାଙ୍କୁ ମାନେ ପୋଷୁଥିବ ବୁଝିଲେ କି ତାଙ୍କ ଘରକୁ ହଁ ରାସନ ଫାସଣ କଣ ରାସ୍ କଣ ପାଇଁ କଣ ଦବ ସେ ପିଲାଙ୍କୁ ବି ପାଠ ପଢେଇବ ବୁଝିଲେ।
ଆଚ୍ଛା କମ୍ପାନୀ ସବୁ ତାଙ୍କ ଘରର ଏବଂ ପରିବାରର ସମସ୍ତଙ୍କର ଦାୟିତ୍ଵ କମ୍ପାନୀ ନବ।
ହୁଁ। ଆଉ ତିନି ଲକ୍ଷ ନା ଚାରି ଲକ୍ଷ ଟଙ୍କା ବି ଦବ ତାଙ୍କ କମ୍ପାନୀରେ।
ଆଚ୍ଛା ଏମିତି ତାହେଲେ ତାଙ୍କର ପ୍ରୋସିଜିର ସବୁ ଭଲମନ୍ଦ ଅଛି ସବୁ କମ୍ପାନୀର।
ଆଜ୍ଞା ଆଜ୍ଞା ଭଲ ମନ୍ଦ ସେଠି ଅଛି ଆଉ।
ଆଉ ଆଜି ଆପଣ ଆସିଲେ କେତେ ବେଳେ କଲେଜରୁ।
କଲେଜ ରୁ ତ ଆସିଲି ବୋଧେ ଦିଟା ଦିଟା ପନ୍ଦର ହବ ଘରକୁ ପହଞ୍ଚିଲି ବୁଝିଲେ। ତାପରେ ଯ ଯଥା ଶୀଘ୍ର ମୁଁ ରାମକୋକୁ ପଳେଇଲି କାହିଁକି ନା ଟିକେ କାମ ଥିଲା ସେଠି ବୁଝିଲେ। ସେଠୁ କାମ ଫାମ ସବୁ ସାରିକି
ଖିଆ ପିଆ କଣ କଲେ ସବୁ।
କୋଉଠି?
ଆଜ୍ଞା।
କୋଉଠି ଖିଆ ପିଆ ଗଲୁ।
ଆପଣ କଲେଜରେ ଖିଆପିଆ କଲେ ନା ନାଇଁ କଲେନି କିଛି।
କଲେଜ ରେ କିଛି ନାହିଁ ବର୍ଷା ତ ପକଉଥିଲା ଆଉ କଲେଜ ରେ ଖିଆ ପିଇଆ କଣ ହବ।
ଆଚ୍ଛା ଖିଆପିଆ କଲେନି କିଛି ଆମର ସେ ଯଉ ଧାନ ମୁଣ୍ଡଳ ଯିଏ ରହୁଛନ୍ତି ସିଏ ଯାଇଥିଲେ ନା ସିଏ ଯାଇନାହାନ୍ତି।
ଆଜ୍ଞା।
ଧାନ ମୁଣ୍ଡଳରେ ଯିଏ ରହୁଚନ୍ତି ସିଏ ଯାଇଥିଲେ ସେ ସାଙ୍ଗ ନା ଯାଇନାହାନ୍ତି।
ହଁ ସିଏ ବି ଯାଇଥିଲେ ଏକ୍ଟୁଆଳି ମୁଁ ଆମର କଣ କହିଲେ ମୁଁ ଯାଇଥିଲି ରାମକୁ ବୁଝିଲେ ସେଇପଟେ ସେପଟେ କଲେଜ ପଳେଇଲି।
ଆଚ୍ଛା। ଆପଣଙ୍କର କଣ ଯିବାର ନଥିଲା କଲେଜ ଆପଣ ସେଇପଟେ ପଳେଇଲେ ମିଛ କଥା ଗୁଡା କାହିଁ କହୁଛନ୍ତି ଆପଣ ମତେ କ
ନାଇଁ ନାଇଁ ମୋର ତ ଯିବାର ଥିଲା କଲେଜ କିନ୍ତୁ ମୁଁ ରାମପୁକୁ ସକାଳେ ଯାଇ ଥିଲି କାମ ସାରିକି କଲେଜ ଗଲି।
ଆଚ୍ଛା।
ଆଜ୍ଞା।
ଓଃ ହୋ। ଆଉ କୁହନ୍ତୁ ଆପଣ କଣ ସବୁ ଖବର ଆପଣ ଭଲ ମନ୍ଦ ସବୁ।
କିନାଁ ମୁଁ ଟିକେ ତଳକୁ ଯିବି ଆମେ ଟିକେ ବିଶ୍ରାମ କରିବୁ ବିଶ୍ ବିଶ୍ରାମ କରିକି ଆସିବୁ ଆଉ ବୁଝିଲେ କି?
ଆଜ୍ଞା।
ହଉ ଆଜ୍ଞା ରଖୁଛି।